ହ୍ୟାଲୋ।
ହଁ ହ୍ୟାଲୋ।
ଆପଣଙ୍କୁ ମୋ କଥା ଶୁଭୁଛି?
ହଁ ହଁ ଶୁଭୁଛି କୁହନ୍ତୁ।
ଆଉ କଣ ବ୍ୟସ୍ତ ଜୟ ଜଗନ୍ନାଥ କଣ ବ୍ୟସ୍ତ ଅଛନ୍ତି କି
ନା କହୁନାହାନ୍ତି କଣ କୁହନ୍ତି?
ନା ମୁଁ ମୁଁ କହିଲି ବ୍ୟସ୍ତ ଅଛନ୍ତି କିଛି।
ନାଇଁ ନାଇଁ ନାଇଁ କୁହନ୍ତୁ।
ଆଉ ସକାଳେ ଏବେ କଣ କରୁଛନ୍ତି?
କଣ କରିବି କାମ ତମ ସରିଲା ଆସିକି ଟିକେ ବସିଛି ଆଉ।
ସକାଳୁଆ କି କାମ କରୁଥିଲେ ଆପଣ?
ଏ ପୁଅ ଖାଇଗଲା ତାକୁ ଭଜା ଭାଜି ଦେଲି। ଏ ଝିଅ ମାନେ ଗାଧଉଛନ୍ତି ସେ ଖାଇକି ଯିବେ ପିଠା କରିବି। ଆଉ ଟିକେ ବସିଛି ଆଉ କରିବି ଆଉ ସେ ଗାଧଉଛନ୍ତି ଜଣେ ଖାଇଗଲେ ଆଉ ଖାଇବେ କରିବି ଆଉ ଚା ପିଇ ପିି ଆସିଲି ଟିକେ ବସିଛିି ଆଉ
ଆପଣ ଜଲଦି ବୋଧେ ଭୋରୁ ଉଠି ପଡୁଛନ୍ତି ବୋଧେ ଏଇ ଠାକୁର ପୂଜା କରିବା ପାଇଁ ବୋଧେ। ଜଲଦି ଉଠି ପଡୁଛନ୍ତି ଶୀଘ୍ର।
ହଁ ହଁ ଜଲଦି ଉ ଉଠ ପଡେ ଆମର ତ ବିଜନେସ ସବୁ ଟାଇରେ ଯିବେ ଜଲଦି ନଉଠୁ କଣ ହବ? ଆଉ ଖରା ହଉଛି ରୋଷେଇ କଲା ଗରମ ହଉଛି ପେଣିସୁଣି ସବୁଠିକ କରିଦିଏ ଆଉ
ଆଉ ରାତରେ ତାଲେ କେତବେଳେ ଖାଅ?
ରାତିରେ ପିଲାମାନେ ଆସିଲେ ଖାଉ ଆଉ। ଆଠଟା ସାଢ଼େ ଆଠଟା ନଅଟା ଦଶଟା ହେଇଯାଏ ଆଉ ଟାଇମ ନାଇଟ୍ ସେମିତି ଆଉ
ତାହେଲେ ତମ ଭୋରୁ ଉଠୁଛ ନା ତା ତମେ ଶୀଘ୍ର ଶୋଇ ପଡୁଛ ବୋଧେ
ହଁ ଶୋଇପଡୁଛୁ ଆଉ ସମେସ୍ତେ ପଳେଇ ଆସିଲେ ସବୁ ସୋଇପଡୁ ଆଉ।
ଓହୋ ଶୀଘ୍ର ଶୋଇଲେ ପୁଣି ଶୀଘ୍ର ଉଠିବାକୁ ପଡିବ।
ହୁଁ। ଶୀଘ୍ର ନଉଠିନେ କାମ ସରୁନି ଶୀଘ୍ର ଯଦି ନଉଠିବ କାମ ସରୁନି। ଆଉ ବେଳେ ହେଇଯିବ ସମସ୍ତେ ଯେଝା କାମରେ ଜେଝା ଯିବେ ସିଏ କହିବ ଖାଇବାକୁ ଦେ ସିଏ କହିବ ମୋର ଏଇଟା କରିଦେ ଆଉ ସେମାନେ ପଳେଇଲା କତିରୁ ଟିକେ ଫାଙ୍କା ଆଉ। ଘରେ ଫେରେ ଗାଧୁଆଳ ପାଇଁ ରୋଷେଇବାସ। କିଏ ଲୋକ ବାକ ଆସିନେ ପୁଣି ତାଙ୍କ ପାଇଁ ଆଉ ଦିଇଟା ଆଇଟମ ଅଧିକା। ଆଉ ଏମିତି ଆଉ। ଏ କେତଳେ ସଉଦା ପତର ନାହିଁ ପରିବା ପତର ନାହିଁ ଜୀମି ଏଇଠି ପାଖ ବଜାରକୁ ତାକୁ ଫେରେ ଆଣମି ଟିକେ ଇଏ ଯେଝା ଜେଝା ପଳେଇବେ କେହି ସଉଦା ପତ୍ର ପନିପର ଆଣିକି ଦେବେନି ଘରେ କଣ ରୋଷେଇ ହେବ ଯାଇକି ଆଣିବି। ଆଉ ଖରା ତ ହଉଛି। ଆଉ ଅଧଘଣ୍ଟ ଘଣ୍ଟେ ଗନେ ଖରା କାଟିବ ଏତେବେଳେ ଟିକେ କଅଁଳ ଅଛି ଟିକେ ଯାଇକି ନେଇକି ପଳେଇଆସେ।
ଏଇଭଳିଆ ଆଉ ଆଙ୍ଗା ଙ୍ଗା ଆଉ ସବୁ କଣ?
ଏ ହେଁ ଏତେ ସବୁ କାମ କଲା ବେଳୁ ତମକୁ ବିରକ୍ତି ଲାଗୁଥିବ ତମେ ତ ଚିଡି ଯାଉଥିବ ପୁରା ଇଏ କରି ଆଁ।
ଚିଡିନେ କିଏ କରିବ କରିବାକୁ ତ ପଡିବ ଆଉ ଚିଡ଼ାଚିଡି ହେନେ କଣ ହବ। ଆ ବାଧ୍ୟ ଆଣିବାକୁ ସବୁ ଆଉ। ଫରେ ଆସିକି ସେମାନେ ଖାଇବେ ଗାଧୁଆଲକୁ। ଆଉ କରିକି ରଖିନେ ସିନା ଆସିବେ ଆଉ ଛୁଆ କଲେଜ ଯାଇଥିବେ ଆସିକି ଖାଇବେ। ଆଉ କଣ କରିବା ଆଉ। ସ୍ତ୍ରୀ ଲୋକଙ୍କର ତ ଜଞ୍ଜାଳ ଏଇଆ ଆଉ।
ଆଉ ତମର ମଝିରେ କଣ କଥା ହଉଥିଲ ତମର ସେ ଘର କରିବ ତିଆରି କରିବ ବୋଲି କଣ ତିଆରି ହେଲାନି ତମର।
ନାଁ ଘର ତିଆରି ହେଇନି ପିଲାମାନେ ପାଠ ପଢୁଛନ୍ତି ପଢା ସରୁ ଦେଖିବା କଣ ହଉଛି ବ ଫୁନି ହେଇଯାଇଛି। ସେ ଆମ ସାଇଡ ରେ ସବୁ ଘର କରିଗଲେଣି ଆମର ଆଉ ଜଣଙ୍କର ଦିଟା ପ୍ଲଟ ପଡିଛି କରିନା କରିନୁ କରିବା ଆଉ ଦେଖିବା ପିଲାଙ୍କର ପାଠ ପଢା ସରୁ। ପଇସା ତ ଇଆଡେ ପାଠ ପଢାର ଖର୍ଚ୍ଚ ହଉଛି ଆଉ ଘର ଆଉ କେତେବେଳେ କରିବେ ଯେ।
ନା ମୁଁ କହୁଥିଲି କଣ କି ମାନେ ତମେ ଘର ଭଡା ଦେଇ ରହୁଛ ଏତେ ପଇସା ତେଣୁ କିଛି ଲୋନ ଆଣିକି ଘର ଟା ତମେ ତିନି ବଖରା ଘର କରିଦିଅ କରିକି ରହିଗଲେ ତମକୁ ସୁବିଧା ହବ କାରଣ ତମର ଭଡା ଯେତିକି ଯାଉଛି ଘରଦି ବଖରା କରିଦେଲେ ତମେ ଆରାମରେ ରହିବ ତମକୁ ଆଉ ଆଉ ଭଡା ଦବାକୁ ପଡିବନି ସେ ଭଡା ପଇସା ହିଁ ସେଠି ତମେ ଲୋନ ଫୋନ ଆଣିଥିଲେ ସୁଝିବ। ଆଉ ଘରଟା ହେଲେ କଣ ନିଜ ଭଳିଆ ରହିଲ କିଛି ଚିନ୍ତା ନାହିଁ କଷ୍ଟ ହବ କିନ୍ତୁ ଘରେ କଲା ବେଳକୁ ତମ କଷ୍ଟ ହବ ଟିକେ ପଇସା ପତ୍ରରେ। କିନ୍ତୁ ତମକୁ ସୁବିଧା ହବ ବହୁତ ତମେ ଚିନ୍ତା କର ମାନେ କିଛି ଗାଁରୁ ଧାନ ଚାଉଳ ପଇସା ପତ୍ର ଆଣି। ଆଉ କିଛି ନିଜ ପଇସା ଲଗେଇକି ଆଉ ଘର ଦି ତିନି ବଖରେ ଆଉ ଆସ୍ତେ ଆସ୍ତେ ତମେ ଆଉ ଆସ୍ତେ ଆସ୍ତେ ଅଳ୍ପ ଅଳ୍ପ କରି ଆରମ୍ଭ କର। ହେଲେ ଘରଟା ତିଆରି ହେଇଯିବ ହଟାତ ହେଲେ ଭଲସୁବିଧା ହବ ଯୋଉ ଭଡା ଦବାକୁ ପଡିବନି ଆଉ ସୁବିଧା ନିଜକ ଘରେ ରହିଲେ ଆରାମରେ ରହିବ।
ହଁ ସେଇଆ ସତ କଥା ଯେ। ହେଇତ ନାଇ ଏବେ ବି ବଜାର ଯୋଉ ରେଟ ହେଲାଣି ଜିନିଷ ପତ୍ର। ଆହୁରି ବି ଆଗକୁ ରେଟ୍ ହବ ଆମେ ଜାଗା ଯେତେବେଳେ ଜିନଥିଲୁ ଆମେ ସାହାଯ୍ୟ କରିଥିଲେ ବହୁତ ଶସ୍ ତାର କରିଦେଇଥିଲେ ଘର ସେ ତମେ ଭାବୁଥଥିଲୁ କରିଦେଇକି ପଳେଇକି ନେଇଥାନ୍ତା ଆଉ ଇ ପିଲାମାନେ ସ୍କୁଲ ଏଇଠି ପାଖରେ ପଢୁଥିଲେ ସରସ୍ଵତୀରେ ଆଉ ଦୂର ହବ ନବା ଆଣିବାକୁ ସେଥିପାଇଁ କଲୁ ନୁ ଆଉ ଏବେ କରିବାକୁ ଛୁଆଙ୍କର ପାଠ ପଢା ସରିନି ଆଉ କଣ କରିବା ସରୁ ଚିନ୍ତା କରିବା ଆଉ ଦେଖିବା କରିବି ପଳେଇବା ନ ହନେ ହଉ
ତାପରେ ଆହୁରି ଗୋଟେ କଥା ଜାଣିଛନ୍ତି ନା ନାଇଁ ଘର ଟା ଗୋଟେ ଯୋଗ ଭୋଗ କଥା ଆପଣଙ୍କ ଯୋଗ ଯଦି ଠିକ ସେ ଥିବ ଘର ହବାର ସେ ଅଟୋମେଟିକାଲି ହେଇଯ ଯଦି ହବାର ଯୋଗ ନଥିବ ଆଜ୍ଞା ଯେତେ ଚେଷ୍ଟା କଲେ ଘର ହବନି ହୁଁ ଘର ତିଆରି ଟା ଗୋଟେ ମାନେ ସେଟା ଯୋଗ ଯଦି ଭଲ ଯୋଗ ଥିବ ତାହେଲେ ଆପଣ ଘର କରିଦେବେ। ଆ ଠିକ ସେ ଯୋଗ ନଥିବ ଘରେ ବି କରିପାରିବେନି।
ହଁ ତା ବି ସତ କଥା କିଛି ନଥିବ ପଇସା ଟଙ୍କା ଟେ ହାତ ନଥିବ ଘର କେମିତି ହବ ଆମେ ବି ଜାଣିପାରିବୁ ନୁ ଆଉ ପଇସା ରଖିକି ବି ଲୋକ ଘର କରିପାରୁ ନାହାନ୍ତି ଆମେ ତ ସହଜ ବେଶୀ ପଇସା ବାଲା ଲୋକ ନୁହେଁ ଆଉ କ କରିବୁ ଆଉ ଜାଗା ଟ କିଣିକି ଯାହା ପକେଇଦେଇ ସେତିକି। ଦେଖାଯାଉ ଭବିଷ୍ୟତରେ ଛୁଆଙ୍କ ପାଠ ପଢା ସରୁ କଣ କରିବା ଆଉ। ତାପରେ ଦିଇଟା ଝିଅ। ଛୁଆ ଫରେ ବାହାଜୁରା ହେବେ ଭଲ ମନ୍ଦ ହେବେ ପଇସା ଦରକାର ନା ଆଉ ଘର କରିଦିନ କଣ ହବ ଆପଣ ଯାଗଛନ୍ତି ଠିକ କଥା ଘର ଭଡା ଯେତିକି ଯାଉଛି ଲୋନୁ ଆଣିକି ଶଜିବା ଦିନେ ଘର ଟା ଆରାମରେ ରହିବେ ନିରାଫଦ ବର୍ଷେ ଦି ବର୍ଷ କଷ୍ଟ ହବ ଟିକେ
ନା ମୋ କହିବା କଥା କଣଥିଲା କି। ତମର ଭୁଲ ଟା କଣ ହେଇଗଲା ତମେ ଯୋଉ ଗାଁରେ ଯାଇ ଦି ତିନି ବଖରାରେ ଘର କରିଦେଲ ସେଇଟା ଭୁଲ ହେଇଗଲା। ତମର ତ ଘର ଥିଲା ତମେ କୋଣ ପାଇଁ ଘର କରୁଥିଲ ସେଠି?
ଏ କରିଦେଇଛୁ ତ କରିଦେଇଛୁ ଆଉ କଣ
ତମର ନିଜର ଘର ଥିଲା। ଘର ଥିଲା ଆଉ ତମେ ପୁଣି ତିନି ବଖରା ଘର କରିଦେଲ ସେଇଠି ତମର ପଇସା ପତ୍ର ମାଡି ହେଇଗଲା ସେଇ ଘର ଟା ଯଦି ତମ ଏଇଠି କରି ଥାନ୍ତ ତମେ କେତେ ସୁବିଧା ହେଇଯନ୍ତା କହିଲ।
କରିତୁ ନାହୁଁ ଆଉ କରିଦେଇଛୁ ଆଉ କଣ କରିବୁ ଆଉ ଘର ବି ଗାଁରେ ବି କମ୍ପ ପ୍ଲିଟ ହେଇନି ଅଧା ହେଇକି ପଡିଚି ଦେଖୁଛୁ ଆର ବର୍ଷ ଆଡକୁ ଛାତଟେ ପକେଇ ଦେଇକି ଗ୍ରି ଫ୍ରି ଲଗେଇ ଚାପକେଇ ଦେଇଦବୁ ଆଉ ପଦା ପଟ ପ୍ଲାଷ୍ଟର କରିଦେଇ ଛାଡିଦବୁ ଆଉ ହଉ ଯାହା ହଉଛି ହଉ ନ ହଉ ନାହିଁ ସେମିତି ପଡିଥିବ ଆଉ ପଦାର ପ୍ଲାଷ୍ଟର ନ କଲେ ନଷ୍ଟ ହେଇଯିବ ପାଣି ଖାଇକି ପାଣି ଛାଟିବ ବର୍ଷା ପାଣି। ଆା କଣ ହଉଛି କୁଆଡେ କେତେ କରିବୁ ଅଳ୍ପ ଇନକମକୁ ଆଉ ସବୁଆଡେ କଲା ବେଳକୁ ପଇସା ସେ ଟୋକାର ହେବି ପଇସା ଆ
ଆପଣଙ୍କ ଆପଣ ତ ବନ୍ଧୁବାନ୍ଧବ ଭଲ ଷ୍ଟ୍ରଙ୍ଗ ଅଛନ୍ତି ଆଉ କିଛି କିଛି ପଇସା ତାଙ୍କଠୁ ଆଣି ଧାର ଆଣି ହୁଁ କରିଦେବେ ତାପରେ ଆସ୍ତେ ଆସ୍ତେ ସେମାନଙ୍କୁ ସୁଝିବେ ଆପଣଙ୍କ ତ ନିଜ ଭାଇ ବି ଭଲ ଇନକମ କରୁଛନ୍ତି ତାଙ୍କର ଭଲ ଚାକିରୀ ବାକିରି କରିଛନ୍ତି ସେମାନଙ୍କର ପଇସା ଅଛି ତେଣୁ ତାଙ୍କଠୁ କିଛି ଆଣିକି ଘର କରିପାରିବେ ପରେ ସେମାନଙ୍କୁ ଆସ୍ତେ ଆସ୍ତେ ସୁଝିବେ। ଆଉ କିଛି ଅଳ୍ପ ଲୋନ ନେଇ ଆସିବେ ଏମିତି କରି ଘରଟା କରିଦିଅନ୍ତୁ। ବୁଝିଲେ କି? ଆଉ ଗାଁ ଆଡକୁ ଏବେ ଆସିବାର ଅଛି ନାଇଁ।
ହଁ ଯିବାର ଅଛି ହଁ ହଉଛି କହିହଉନି ଠିକ ହେଇକି ଯିବି। ଟିକେ ବୁଲିକି ଆସିବି କେବେଠୁ ଯାଇନି ଗାଁକୁ ଟିକେ ବୁଲିକି ଆସିବି ଆଉ।
ଆ ଗାଁକୁ ଆସିଲେ ତମେ କଣ ବସରେ ଆସ ନା ଟ୍ରେନରେ ପଳେଇ ଆସ ନା କେମିତି ଯାଅ?
ଆଉ ଟ୍ରେନରେ ଯାଉ ବସରେ ଯାଏନି ବାନ୍ତି ହୁଏ ମତେ। ବେଶୀ ସମୟ ମୁଁ ବସରେ ଯାଏନି ଆମର କାମ କାର୍ଯ୍ୟନି ଆମର ଅଟୋ ଅଛି ପଳଉ। ଆଉ ନହଲେ ଟ୍ରେନରେ ଯାଉ ପିଲାମାନେ ଆମର ଅଛନ୍ତି ନେଇଯାଆନ୍ତି ନହେଲେ ଅଟୋ ଅଛି ଆସନ୍ତି ନହେଲେ ଅଟୋ କରିକି ଆମେ ପଳଉ। ଏମିତି ଆଉ।
ନା ମୋ କହିବା କଥା ହଉଛି ଯୋଉ ହଁ ତମେ ଟ୍ରେନରେ ଗଲେ ତମ ଘରକୁୁ ଟ୍ରେନ ଯିବା ପାଇଁ ପୁଣି ଅବାଗିଆ ରାସ୍ ସ୍ତା ପୁଣି ଦିଟା ଗାଡି ଚେଞ୍ଜ କରିକି ଯିବାକୁ ପଡିବ। ବସରେ ଗଲେ ତମ ସୁବିଧା ଅଳ୍ପ ବାଟ, ଦି ତିନି କିଲୋମିଟର ରାସ୍ତା ତମ ଯିବାକୁ ପଡିବ। ଅଟୋ ଫଟ ନେଇଗଲେ କିନ୍ତୁ ତମେ କଣ ଅଟୋ ଗୋଟେ ନେଲେ ତମେ ପରିବାର ଗଲେ ସବୁ ଅଟୋ ନେବ ନା ଆଉ କଣ ଜଣେ ଗଲେ ନେବ କି? ନା ବସରେ ପଳେଇ ଭଲ।
ହଁ ନହେଲେ ବାଇକରେ ପଳଉ। ଆଉ ଟ୍ରେନ ଗଳା ଆମ ଛୁଆ ଅଛନ୍ତି ଆସିକି ନେଇଯାଆନ୍ତି ଷ୍ଟେସନ ପାଖରୁ। ଆଉ ଉପରୁ ଗାଁ ମଉସୀ ଭଣଜା ଅଛନ୍ତି, ନଣନ୍ଦ ଘର ସେଠି ପାଖର। ଆ ଘରେ ରହିଯାଉ ତାଙ୍କ ଘରେ ରହିକି ଖାଇ ପିଇ ଦେଇକି ତାଙ୍କର ନେଇକି ଛାଡି ଦିଅନ୍ତି ଆମ ଘରେ। ଏଇ ଭଳିଆ ସୁବିଧା ଅଛି ଆଉ ବନ୍ଧୁବାନ୍ଧବ ଅଛନ୍ତି ବୋଲି ଚଳିଯାଉ ଆଉ।
ତମ ତୋ ବନ୍ଧୁ ଗଣତକ ସେଇ ପାଖାପାଖି ତମ ଘର ପାଖାପାଖି ସବୁ ଅଛନ୍ତି ଏ ଦି ପାଞ୍ଚ କିଲୋମିଟର ଦଶ କିଲୋମିଟର ଭି ଭିତରେ।
ହଁ ହଁ।
ହଁ ତମର ସେଇଟା ସୁବିଧା ଆଉ।
ହୁଁ ସେଇଥିପାଇଁ ଟ୍ରେନରେ ଯିବାକୁ ଆମ ଘର ସୁବିଧା, ଆଉ ବସ ଏଥରେ ଗଲେ ଆହୁରି ସୁବିଧା ଆମ ଘର ପାଖରେ ଓଲ୍ହେଇବୁ ଗୋଟେ କିଲୋମିଟର ଯା ଅ ଆସିକି ପିଲା ନେଇଯିବେ ନ ବଜାର ଉପରକୁ ଓଲ୍ହେଲେ ଯାହା କହିଲେ ନେଇଯିବେ। ଆମର ମୋର ବାନ୍ତି ହୁଏ ତ ଆମ ପିଲାମାନଙ୍କର ବାନ୍ତି ହୁଏ ସେ ସେ ଆମ ବସରେ ଯାଉନା ଆଉ
ଏ ବାନ୍ତି ହେଲେ ତମ ତୋ ଟାବ୍ଲେଟ୍ ଫାବେଲ୍ଟ ଖାଉନୁ ବାନ୍ତି ଟାବ୍ଲେଟ୍ ଯୋଉ ଅଛି ସେ ତା ପ୍ଲେଟରେ ଖାଇବ କମି ଯିବନି।
ନା ତା ପ୍ଲେଟରେ କିଛି କାମ କରିନି ତ ଖାଇନି। ଏ ବସିଲା ଖିଣୀ ବୟସରେ ସିଏ ମୁଣ୍ଡ ଘୋରେଇକି ବାନ୍ତି ହେବ। ଆଉ ପୁରା ହାଲିଆ କରିଦବ ବାନ୍ତି ହେଇ ହେଇକି। ସେ ଆମେ ଯାଉନା ମନ କରୁନା ନହେଲେ ପ୍ରାୟ ସମୟ ବାଇକରେ ପଳଉ। ପିଲାମାନେ ନଗଲେ ଆମେ ଦି ଜଣ ବାଇକରେ ପଳଉ।
ବାଇକରେ ଗଲେ ଆଉ ବାନ୍ତି ହବନି କାରଣ ବାଇକରେ ଖୋଲାରେ ଗଲ ଆରାମରେ ଯିବ। ତାପରେ ବାଟରେ କୋଉଠି ରହିବ ଚା ଫା ଟିକେ ପିଇବ ଆରାମରେ ଯାଇପାରିବ। କିନ୍ତୁ ଉଁମ ବସରେ ଗଲେ ତ ବାନ୍ତି ହବ, ବାନ୍ତି ହେତ ବାନ୍ତି ଟା ଭାରି କଷ୍ଟ। ମୁଁ ଜାଣିଛି ଆମର ମୋ ଝିଅର ହଁ ବାନ୍ତି ସେମିତି ହୁଏ ଏମିତି ବାନ୍ତି ହୁଏ ସେ ଯିବ ସେଦିନ ଗୋଟେ ଦିନ ପୁରା ଶୋଇବ ପୁରା, ବାନ୍ତି ଜରି ଅ ହେଇକି ପୁରା ଶୋଇ ରହିବ।
ହଉ ମୁଁ ରଖୁଛି ଆଉ କେତେବେଳେ ଫୋନ କରିବି ଆଉ।
ଠିକ ଅଛି ଠିକ୍ ଅଛି।